ହୁଁ
ହ୍ୟାଲୋ ହଁ
ତା କରୁଥିଲ ଏବେ କଣ କଥିଲା ସେ ସାରିକି ଟିକେ ଗରମ ଲାଗିଲା ମୁ ବସିଛି।
ଓହୋ ଖିଆ ପିଇଆ କେତେବେଳେ ପୁଣି ହବ?
କସଥିଲେ
କଣ କହିଲ?
ଗୋଟେ ଗୋଟାଏ।
ଓହୋ ସମସ୍ତେ ଗୋଟେ ବେଳୁ ଖାଇବ?
ହଁ ଗୋଟାଏ ପରେ ଆଉ ଘରେ ଜଣ ଜଣି ଗୋଟେ ଗୋଟାଏ ପରେ
ଓହୋ ଆଉ ସମସ୍ତେ ଭଲ ଅଛନ୍ତି।
ହଁ
ଆଉ ରଜ ପାଇଁ କଣ ସବୁ କିଣା କିିଣି?
ରଜ ପାଇଁ ସେମିତି ରଜ ତ ଆମର ନାହିଁ। ତଥାପି ଆଗୁଆ କରିଦେଇ କରିଦିଏ ଆ ହୋଉ।
ରଜ ନାହିଁ ମାନେ ତମ ଘରେ ରଜ ନାହିଁ।
ହେଲା ଆଉ।
ଶାଶୁ ଘରେ।
ପାଳନ କରାଯାଉନି।
ଓ ହୋ। ରଜ ତ ସବୁଆଡେ ତ ଘରେ ନାଇଁ କଣ?
ଛଅ ତିନି ଦିନ ଭିତରେ ଅସୁବିଧା ଥିଲା ତ ସେଥିଲାଗି କରାଯାଉନି। ମାନେ ଅସୁବିଧା ହେଲା ଆଗୁରୁ କରାଯାଇଚି ଆଉ।
ହଁ ତାହେଲେ କିଛି କିଣାକିଣି ତାଲେ ନାହିଁ ନାଇଁ।
ହଁ ଆଉ ହଉଥିଲା ହଉଛି ଆଗୁଆ ଟିକେ ପିନ୍ଧିକି ଖାଇଦେଇକି ପୁଣି ସେଇଦିନ
ଓ ହୋ ସେଇଦିନ ପିନ୍ଦବ ହଁ। ଆ ଝିଅ କରିକା କଣ ଅଛନ୍ତି ନା କଣ।
ନାଇଁ ନାଇଁ କେହି ନାଇଁ।
ଓହୋ ସିଙ୍ଗିଲି ଅଛ ଆଉ ନାଇଁ।
ହଁ।
ହୁଁ ହୁଁ ହୁଁ।
ହୁଁ। ହୁଁ।
ହାଲୋ।
ହୁଁ ହୁଁ।
ମୋ ଭଏସ୍ ଶୁଣା ଯାଉଛି ନା ନାଇଁ।
ହଁ ହଁ। କ୍ଳିଅର ଶୁବୁଛି।
ଓହୋ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ହରେ ଘରେ ତ ଏବେ ନାହାଁନ୍ତି। ବାହାରେ କାମ ଡାଇରେକ୍ଟ କାମ କରୁଛନ୍ତି ଆଉ।
ହସବେଣ୍ଡ ବାହାରେ।
ହଁ।
ଓହୋ ବାହାରେ ମାନେ ଓଡିଶା ବାହାରେ ରହୁଛନ୍ତି।
ନାଇଁ ନାଇ ଏ ବାହାର ଖୁ ବାହାରକୁ ମାନେ
ଓ ହୋ। ହଁ ହଁ। ଆଉ ସେ କଣ ଗୋଟିଏ ପୁଅ। ତମ ହସ ଲି ନା କ ଆ ଭଉଣୀ।
ନାହିଁ।
ହ ତମ ଯା ଗୋଟିଏ ପୁଅ ନାଇଁକି। ଭଲ ଆଉ।
କାଇଁ କଣ କଲ।
ଶାଶୁ ଶଶୁର ଅଛନ୍ତି ।
ହଁ ।
ଆଉ କଣ ଗୋଟିଏ ପଅ ତ ଆଉ ଆଉ କଣ କିଏ କଣ ଚିନ୍ତା କି ।
ବେସି ଚିନ୍ତା ଥା ଏ ନା ।
କୁଆଡେ ଯାଇ ଆସି ହବନି ।
ପରିବାର ରେ ରହିଲେ ତ ମାନେ ସଂସାର କଲେ ତ ଦୁନିଆ ଚିନ୍ତା ତ ଆସିବ ହଁ ।
ହୁଁ ।
ଆଉ ଯୋଉ କହନ୍ତି ଗୋଟିଏ ପୁଅ ଭଲ ଇଏ ସିଏ ଗୋଟିଏ ପୁଅରେ ଯେତିକି ଟେନସନ
ହଁ ଦି ଜଣ ମଣିଷର ଯେ ତି କ ଦଶ ଜଣ ମଣିଷରେ ବି ଆଉ ଟିକେ ଅଧିକା । ରହିବ ନିଶ୍ଚୟ ।
ଆଉ ବାପା ଘର ଆଡେ ଆଉ ଯାଇନ? ଯାଇନ ଆଉ । ଆଉ ରଜକୁ କୁଆଡେ ଫୁଣି ବୁଲାବୁଲି କଣ ନା ଯାଅନି।
ଆମ ମାନେ ଆମ ଗାଁ ରେ ବୁଲାବୁଲି ହଉଛି ।
ଆମ ଗାଁରେ କରାଯାଏ ସବୁ । ରଜ ରଜ ମଉଜ କରନ୍ତି ରଜ ସଂକ୍ରାନ୍ତି ସେ ପାହାଡକୁୁ ଯାଇକି ଭୋଜି ଭାତ କରିକି ଖାଇକି ଆସନ୍ତି ଆଉ ଲାଷ୍ଟ ରଜରେ ନିଜେ ଭୋଜି କରି କି ଖାଆନ୍ତି ଆଉ
ହଁ ହଁ ଆର ହଁ। ଅ ହଁ।
ଆଉ କଣ
ଏବେ ଏବେ ନ୍ୟୁ ମ୍ୟାରେଡ ହେଇଛି ବୋଧେ ନାଇ ।
ହଁ।
ଓହୋ। ଆଉ ଆଉ କୁଆଡେ ତାହେଲେ ବୁଲା ବୁଲି ଏ ତାପରେ ବି ବୁଲାବୁଲି ବି କଣ କରିବି ଏ ଯୋଉ ଗରମ ତ ହଉଛି
ଗରମ ହଁ। ବହୁତ ଏଇ ବର୍ଷ ଶୋ ବହୁତ ଗରମ ଲାଗୁ
ହଁ ବା ଏ ବର୍ଷ ତ ପ୍ରବଳ ଗରମ ବି କହିଛି। ହବ ବେଲିକି। ଆଉ ସେଇ ଅନୁସାରେ ବି ହଉଛି ପ୍ରବଳ ଗରମ । ତମ ଆଡେ କାଲି ବର୍ଷା ହେଇଥିଲା ନା ନାଇଁ?
ନାଇଁ ନାହିଁ ଆମ ଆଡ଼େ ଟୋଟାଲି ବର୍ଷା ନାହିଁ।
ହଁ ଆମ ହଁ ଆମ ଆଡେ କାଲି କିନ୍ତୁ ଭଲକିରି ବର୍ଷା ହେଇଛି ମାନେ କହିବାକୁ ଗଲେ ବଡ ବଡ ମାନେ ଟାଇପ ର ଯେମିତି ମାନେ ଏତେ ଜୋର ପଡୁଥାଏ ସେ ବର୍ଷା ଯେ ଆମେ ଘର ଭିତରେ ଅଛୁ ବା ଛାତରେ ପୁରା ମାନେ ସାଉଣ୍ଡ ହଉଥାଏ ଭିତରକୁ ।
ଆଚ୍ଛା ନାଇଁ ଆମ ଆଡ଼େ ବି ଜୋରେ ବର୍ଷା ନାହିଁ।
ହଁ ହଁ ଟୋଟାଲ ହଉନି ବର୍ଷା ନାଇଁ ।
ଆ ନା ଏମିତି ଝଡ ତୋଫାନ ହେଲା କାଳ ବୈଶାଖୀ ପବନ ହଉଛି କି ନାହିଁ ତ କେନି ବୋଟସ ନା
ଓହୋ ମୁ କହିଲି ବ ବହୁତ ତାହେଲେ ଗରମ ହଉଥିବ ନା?
ହଁ ଗରମ ଖାଦ ଘର ବି ଅବସ୍ଥା ଆଉ।
ହଁ ହ ଆଉ ସକାଳ କଣ ଖାଇଥିଲ?
ଖାଇଛି ମମୁଁ ଳଳଖିଆ ଉପରେ ଆଉ।
ଏବେ କଣ ଆ ତମ କଣ କରୁଛ ରୋଷେଇ
ଜାଜ ଭାତ। ଏଇନା ଆଉ।
କଣ କହିଲ କଣ ତମ ଭଏସ୍ ସୁୁଣିଲ ସୁଣାଗଲାନି।
ଭାତ ଡାଲି ଭଜା ଶାଗ ସାଧା ଉପରେ ଆଉ।
ହଁ ମା ତ ମଙ୍ଗଳବାର ବି।
ହଁ
ହଁ ଆମର ବି ସେ ଭାତ ଡାଲି ଶାଗ ଭଜା ଏମିତି ହେଇଛି ଆଉ।
ହଁ ହୁଁ ହୁଁ
ଆଉ ଯାଇକି ସମ ଆଉ ତମ ଶାଶୁ ଶ୍ୱଶୁର ଦେହ ସବୁ ଭଲ ଅଛି।
ସି
କଣ କହିଲ?
ହଁ ଭଲ ଅଛି।
କରିନ୍ତି ତ ସବୁ ହଁ ବିଜନେସ୍ ସବୁ କର
ଓହୋ ତାହେଲେ ଟାଣ ଅଛନ୍ତି ନାଇ
ପୁରୁର ରଙ୍ଗ
ଆ ଯାହଉ ବଢିଆ ଆଉ।
ଓ ହୋ। ଆ ତୁମ ସେ ଆରବର୍ଷ ରିଟାୟଡ୍ କରିଛନ୍ତି ଆଉ ।
ଆ ହା ପେନସନ୍ ପାଉଥିବେ ଆଉ?
ହଁ
ହଁ, ଗର୍ମେଣ୍ଟ ଜବ କରିଥିଲେ ନାଇଁ?
ହଁ ହବଲେ
ଓହୋ କଣ ଭଲ ଆଉ ଗର୍ମେଣ୍ଟ ଜବ୍ ଟା କଲେ ଭଲ ଦି
ଆଉ ତମ? କିଏ କଣ କରନ୍ତି ?
ଆ ଆମର ସେ ତ ଗୋଟେ ଡକ୍ଟରଙ୍କ ଗାଡି ଚଲାନ୍ତି ଆଉ।
ଆଛା ଭଲ ତ ସବୁ। ପୁରା ମାନେ ସୁରକ୍ଷିତ। ସୁରଷକି ତର
ହଁ ହଁ ସେ ତାଙ୍କର ଗାଡି ଚଲାନ୍ତି, ଏବେ ଆସିବେ ଗୋଟଏ ସୁଦ୍ଧା ଆସିବେ ଏ ଖାଇଆ ପାଇଁ କି ଆଉ ଖାଇ କିରି ଟିକେ ରେଷ୍ଟ ନେଇକିରି ପୁଣି ସେଠୁ ଯିବେ ସେଇ ସା ତିନିଟା ଚାରିଟା ତିନିଟା ଆଉ ।
ହଁ ତାଙ୍କ ଟାଇମ୍ ଟୁ ଟାଇମ୍ ଆଉ।
ହଁ ହଁ ହଁ। ସକାଳେ ସାତଟାରେ ଯିବେ ଆ ସେ ବି ଦିନକୁ ଦ ପୁଣି ଯିବେ ପୁଣି ସା ସାତେଟା ଆଠେଟା ସୁଦ୍ଧା ରାତିରେ ଆସିବେ ଆଉ। ମୋ ଜୀବନଟା କଣ ବାହା ହେଇ କି ତ ସେଇଆ । ଆଁ ଆଁ।
କହିଲି ଛୁଆ ମାନେ ଘରେ କଣ କରୁଛନ୍ତି ଏବେ?
ମୋର ଗୋଟିଏ ପୁଅ ସିଏ ଏବେ ଶୋଇଲା ଜଷ୍ଟ୍ ଶୋଇଲା ମୁଁ ତମକୁ ମେସେଜ୍ କଲି।
ଆହା।
ତାକୁ ଖୁଆଇଲି ତାପରେ ତାକୁ ଏବେ ଜଷ୍ଟ୍ ଶୁଆଇକି ତମକୁ ମେସେଜ୍ କଲି। ନହେଲେ କଥା ହେଇପାରିବିନି । ସେ ତ ପ୍ରବଳ ଦୁଷ୍ଟ ହଉଛି ତ ଥୟ ହଉନି ମୋ ସେ ନିଜେ ଥୟ ହଉନି ନା ମତେ ବି ଥୟ କରିଦଉନି।
ହଁ ଛୋଟ ଛୁଆ ଆଉ ସେ ସେମିତି ତାଙ୍କୁ ଟାଇମ ବୟସଟା ଏବେ ସେ ହେବେ ସେମିତି ଆଉ। ଆମେ ପୁଣି ଛୋଟ ବେଳେ ଆମେ ସେମିତି ହେଇଥିବା କି ନାଇଁ ତାଙ୍କ ଜାଗାରେ ଥାଇକି ଆମେ ବି ଭାବିବାର ଅଛି।
ହଁ ହଁ ହଁ।
ସେତେବେଳେ ଆମେ ବି ଆମ ବାପା ମାନଙ୍କୁ ବି ଏମିତି ସମ୍ଭାଳୁ ଥିଲୁ।
ହଁ ହଁ ମାଡ ଗାଳି ଦେଇକିରି ବି ସମ୍ଭାଳୁ। ହେଲେ ଆମେ ଅ
ମୁଁ ତ ଗୋଟେ ଦିଟା ଆଗତ ବହୁତ
ହଁ ସିଏ ନିଜେ ମାଡ ଗାଳି ଦେଇକିରି ଆମକୁ ବଡ କରିଛନ୍ତି ଆମେ ଯଦି ତାଙ୍କ ଆଗରେ ଟିକେ ମାରିବୁ
ହଁ ହଁ ନିହାତି କହିବେନି।
ହେଇ ଯାଉଛି କଣ କରିବ। ଆଉ ନମାଇଲେ ବି ହବ ନାହିଁ ଏଇ ଛୁଆ ଟା ପୁଣି ତ ଡରିବ ନା ନାଇଁ ଯାହାକୁ ହେଲେ ଗୋଟେ ଘର ଭିତରେ।
ହଁ ଆଜିକା ଛୁଆଙ୍କୁ ଟିକେ ସମ୍ଭାଳିବା ଟା ଟିକେ ମାନେ ମା ବାପାଙ୍କ ପକ୍ଷେ ଟିକେ କଷ୍ଟକର ହଉଚି ଆଉ। ଦି ହଁ ହଁ
ହଉ।